ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କାର।
ହଁ ନମସ୍କାର।
କଣ କରୁଥିଲେ।
ଏଇ ରୋଷେଇ ଚାଲିଛି ସରିବା ଉପରେ ହେଲାଣି ଆଉ ଟିକେ ଟିକେ ଆଉ। ଆଜି ରୁଟି ଆଉ ଡାଲମା।
ହଁ ବୁଝିଲି। ଭଲ ଅଛନ୍ତି।
ହଁ।
ଘରେ ସମସ୍ତେ।
ଘରେ ବି ସମସ୍ତେ ଭଲ ଅଛନ୍ତି ତମେ ଭଲ ଅଛ।
ହଁ ହଁ ମୁଁ ଭଲ ଅଛି। ଆଉ ମ୍ୟାଡାମ ଆପଣ ହଁ ଘରେ ବି ଭଲ ଅଛନ୍ତି ମୁଁ ପଚାରୁ ଥିଲି ଆପଣ ଡାଲମା ଯୋଉ ଦେ ବନାନ୍ତି କଣ କେମିତି ବନାନ୍ତି ଟିକେ କହିବେ।
ଡାଲମା ରେ ଆମେ ପ୍ରାୟ ସବୁ ପ୍ରକାରିଆ ପନିପରିବା ପକେଇ ପାରିବା।
ଆଛା।
ଆଉ ଡାଲି ବି ତମେ ପକେଇ ପାରିବି ମୁଗ ଡାଲି ହରଡ଼ ଡାଲି। ବୁଟ ଡାଲି ତମକୁ ଯୋଉଟା ଭଲ ଲାଗେ। ଭଲ ପକେଇ ପାରିବା। ହଉ ତାକୁ ସବୁ ସିଝେଇ ଦେଇକି ଫୁଟେଇଦବା। ଘିଅରେ ଫୁଟେଇଲେ ତାର ଟିକେ ଅଲଗା ପରିକା ବାଷ୍ଣ ଆସେ। ତେଲରେ ତ ଏମିତି ଫୁଟାନ୍ତି ଆଉ।
ଆଚ୍ଛା ବୁଝିଲୁ।
ତମକୁ ସବୁ ପକାରିଆ ପନିପରିବା ଖାଇବାକୁ ଭଲ ଲାଗ କଣ କୁଣ କଣ
ଆଜ୍ଞା ଆଉ। ଆପଣ ଆଉ କଣ ଭଲ ଲାଗେ ସାଧା ନା ଆମିଷ କଣ ସବୁ ଭଲ ଲାଗେ?
ସାଧା ଉପରେ ତ ପ୍ରାୟ ସବୁ ଭଲ ଲାଗେ ଆମେ ସେ ଉପରେ ମାଛ ଭଲ ଲାଗେ।
ଆଚ୍ଛା।
ଆଉ ସେମିତି ଟିକେ ଟିକେ ଭଲ ଲାଗେ ସବୁ ପ୍ରକାରରେ ଆଉ ଚିକେନ ହଉ କି ଅଣ୍ଡା ହଉ। ବସ୍ ମାଛ ଟା କିନ୍ତୁ ଟିକେ ଅଧିକା ଭଲ ଲାଗେ ଆଉ।
ଆଛା ବୁଝିଲି।
ତମକୁ କଣ ଭଲ ଲାଗେ?
ହଁ ମତେ ବି ସବୁ ଆମିଷ ସାଧା ସବୁ ଭଲ ଲାଗେ। ହଁ ହଁ।
ସବୁ ପନିପରିବା ଖାଅ। ହୁଁ ମୁଁ ବି ଖାଏ। ହେଲେ ବାହର ଜିନିଷ ଖାଇବାକୁ ତମକୁ ଭଲ ଲାଗେ ନା ଘରେ ତିଆରି ଖାଦ୍ୟ ଖାଇବାକୁ ଭଲ ଲାଗେ?
ନାଇଁ ଘର ତିଆରି ଖାଦ୍ୟ ଭଲ ଲାଗେ ବାହାର ଖାଦ୍ୟ ଏତେ ବି ଭଲ ଲାଗେନି।
ହୁଁ ପିଲା କିନ୍ତୁ ଏବେ ବେଶ ଜିଦି କରିକି ବାହର ଜିନିଷ ଯୋଉ ମାଗନ୍ତି ମତେ ବି ଘରେ ତିଆରି ଜିନିଶ ଭଲ ଲାଗେ।
ପିଲାମାନଙ୍କୁ ବାହାର ଜିନିଷ ଦେବା କଥା ନୁହେଁ ଆଜିକାଲି ରୋଗ ଯେମିତି ହଉଛି।
ହଁ। କେତେ ଟିକି ଟିକି ଛୋଟ ଛୁଆଙ୍କୁ ବି ହେଇଯାଉଛି।
ଆଜ୍ଞା ଯେତେ ଘରୋଇ ଜିନିଷ ଖାଇବେ ଫଳ ଖାଇବେ ସେ ସବୁ ଭଲ।
ମଧୁମେହ ରୋଗ ତ ସେଇଟା ମାନେ କମନ୍ ହେଇଗଲାଣି।
ସେଇଟା ତ ଘରେ ଘରେ ଘରେ ପୁରା ସାଧାରଣ ରୋଗ। ଯୋଉଟା ସମସ୍ତଙ୍କୁ ତ ତା ପି ପ୍ରତେ ଯେତେ ଜଗି ହେଇକି ଆପଣ ରହିବେ। ଓହ ମ୍ୟାଡ଼ାମ ଆପଣ ବୁଲାବୁଲି କରିବାକୁ ଭଲ ଲାଗେ?
ହଁ ଭଲ ଲାଗେ ବୁଲାବୁଲି କାହାକୁ ଭଲ ନ ଭଲ ନ ଲାଗେ।
ଆଜ୍ଞା।
ମୁଁ ପ୍ରାୟ ଏ ପାଖାପାଖି ସବୁ ଜାଗା ବୁଲିଛି। କିନ୍ତୁ ଦୂର ଜାଗା ଜି ଯିବାକୁ କି ସୁବିଧା ହେଇନି ମାନେ ବାହାଘର ପରେ ପରେ ସେ ପୁଅ ହେଲା ତାପରେ ଝିଅ। ଟାଇମ ନାହିଁ ବୁଲିବାକୁ ଆଉ ତାପରେ ଦି ଦିଟା ଛୁଆଙ୍କୁ ନେଇକି ଯିବାକୁ ବି ଅସୁବିଧା।
ହଁ ଆଚ୍ଛା।
ଦୂର ବାଟକୁ ତାପରେ ଏଇ ରଜରେ ବି ଯୋଉ ବୁଲାବୁଲି କରିଥାନ୍ତୁ ରଜରେ ତ ଦେଖିବେ କେମିତିଆ ଗରମ ହଉଥିଲା।
ନିମେ
ଦିନବେଳା ଏମିତିଆ ଖରା ଗରମ କିନ୍ତୁ ରାତିରେ ବର୍ଷା।
ହୁଁ। ଆଉ ବାହାରକୁ ଯାଇନାହାନ୍ତି ହଁ ଆମଆଡେ ବି ରଜ ମହୋତ୍ସବ ବହୁତ ଭଲରେ ହେଇଥିଲା। ଅଁ ଯାଇଥିଲି ଧଉଳି ରଜ ମହୋତ୍ସବ ବୁଲିବାକୁ। ଆଉ ପାତ୍ରପଡାରେ ବୁଲିବା ପାଇଁ ଯାଇଥିଲି ପାତ୍ରପଡା ରଜ ମହୋତ୍ସବ।
ହୁଁ।
ହଁ ଆଉ। ଆପଣ କୁଆଡେ ଯାଇଥିଲେ ରଜରେ।
ମୁଁ ଏ ପାଖରେ ବା ସେଇ ଆମ ବଜାର ଉପରେ ଏଇ ଅଛି ପାର୍କ ଅଛି। ବାସ ଏତିକି ଆଉ ଆମେ ଯାଇନୁ କୁଆଡେ।
ହୁଁ ବୁଝିଲି। ଆଉ ଆପଣଙ୍କୁ ପୁରୀ କୋଣାର୍କ ଏ ସବୁ ଭଲ ଲାଗେ ଯିବା ପାଇଁ।
ହଁ।
ଆଚ୍ଛା। ବୁଝିଲି ଆପଣ ଓଡିଶା ବାହାରୁକୁ କୁଆଡେ ଯାଇଚନ୍ତି।
ଓଡିଶା ବାହାରୁକୁ ନା ଯାଇନି। କିନ୍ତୁ ପ୍ଲାନିଂ ଅଛି ଯିବାକୁ ଆଗୁକୁ।
ଆଚ୍ଛା ଆଚ୍ଛା କୁଆଡ଼େ ଯିବାର ପ୍ଲାନ୍ ବ କରିଚନ୍ତି?
ଉଁ ଗଙ୍ଗା।
ଗଙ୍ଗା ମାନେ ହରିଦ୍ୱାର।
ହଁ।
ଆଚ୍ଛା ବୁଝିଲି ହଁ ଯାଆନ୍ତୁ ହରିଦ୍ୱାର ରିଷିକେଶ। ବହୁତ ଭଲ ଜାଗା ମୁଁ ମ୍ୟାଡାମ ଯାଇଥିଲି ଦିଇ ହଜାର ଚଉଦରେ। ଉଁ ଆପଣ ଯଦି ଟ୍ରେନରେ ଯାଉଚନ୍ତି ଦିନ ଲାଗିବ ପହଞ୍ଚିବାକୁ ଆଜି ଆଜି ରାତ୍ ରାତିରେ ଯଦି ଯାଉଚନ୍ତି କାଲି ଗୋଟେ ଦିନ ଯିବ ତାପରେ ଯାଇକି ଆପଣ ପହଞ୍ଚିବେ। ବୁଝିଲେ ପହଞ୍ଚିବେ ସେଠି। ହରିଦ୍ୱାର ରେ ରହିବା ପାଇଁ ବହୁତ ଭଲ ବ୍ୟବସ୍ଥା ଅଛି ଯଦି କମ ବଜେଟରେ ଆପଣ ଯାଉଚନ୍ତି। କମ ପଇସା ନେଇକି ତଥାପି ସେଠୁ ପାଆଁଶ ଟଙ୍କାରୁ ଆରମ୍ଭ କରି ପାଆଁଶ ସାତଶହ। ରୁ ବି ଘର ମିଳିପାରୁଛି। ପୁରା ସେଇ ଗଙ୍ଗା ଘାଟ ପାଖେରେ ହଁ ବହୁତ କମ ରେ ମିଳୁଛି। ଆଉ ଗଙ୍ଗା ଘାଟ ପାଖେରେ ବି ମିଳିବ।
ମାନେ ବିଶ୍ୱାସ ବି ହଉନି ଏତେ କମ ରେ ବି ମିଳିଯାଉଚି।
ପୁରା ମାର୍କେଟ ଏରିଆ ଆମର ଏଇଠି ଭୁବନେଶ୍ୱରରେ ଓଲ୍ଡ ଟାଉନ ଗଳି ଯେମତି ଯା ଜାଣିଥିବେ। ପୁରୀ ମନ୍ଦିର। ପାଖାପାଖି ମାର୍କେଟ ବି ଅଛି ଗଙ୍ଗା ଘାଟ ତମେ ଚାହିଁ ମାନେ ସେଠେ ରାତିରେ ଲୋକ। ଶୁଅନ୍ତିନି ଏ ଆପ ରାତିରେ ଖାଲି ରୁମ ନେଇଯିବେ ରୁମ ରେ ଜିନିଷ ସାମାନ ସବୁ ନିଜର ରଖିଦେବେ ରଖିକି। ରାତିରେ ବି ଚାହିଁଲେ ଆପଣ ସେଇଠି ଯାଇକି ବୁଲି ପାରିବେ ଯଦି ସନ୍ଧ୍ୟା ସମୟରେ ପହଞ୍ଚୁଚନ୍ତି। ଗଙ୍ଗା ଆରତି ଦେ ଖି ପାରିବେ ଗ ଗଙ୍ଗା କୂଳରେ ବସି ପାରିବେ ବୁଝିଲେ। ହଁ ସେଠୁ ମାର୍କ ଯୋଉ ବଜାର ଏରିଆ ଅଛି ଯାହା କିଣା କିଣି କରିବା ପାଇଁକା ସେ ଜାଗା ବି ବୁଲି ପାରିବେ। ସେଠୁ ଗଙ୍ଗା ଘାଟ ସକାଳେ ସକାଳ ସମୟରେ ଆସିକି। ଗଙ୍ଗା ଘାଟେ ରେ ବୁଡ ପକେଇ ପାରିବେ ବୁଡ ପ କେଇଲା ପରେ ସେଠି ପାଖେରେ ହରିଦ୍ୱାର ର ଗୋଟେ ଅଛି କଣ କହିଲେ ମନସା ଦେବୀ ମନ୍ଦିର। ହେଟା ପାହାଡ ଉପରେ ରହୁଛି ଆପଣ ଚାହିଁଲେ ସେଟା ଚାଲ ଚାଲିକି। ଯାଇପାରିବେ ଉପୁରୁକୁ, ନହଲେ ଉଁ, ତାର ରୋପ ୱେର ବି ବ୍ୟବସ୍ଥା ଅଛି, ଅ, ମାତ୍ର ଶହେ ରୁ ଶହେ ଭଳିଆ ରହୁଛି, ଆପଣ ଆରାମ ସେ ଯାଇକି ଏ ମ-ମନସା ଦେବୀ ମନ୍ଦିର ଯୋଉଟା ଦର୍ଶନ କରିକି ତଳକୁ ଆସିପାରିବେ। ବୁଝିଲେ? ହଁ ଆଉ ମନସା ଦେ ହଁ, ହଁ ମୁଁ ଯାଇଥିଲି ମ୍ୟାଡାମ୍, ମୁଁ ସେଥିପାଇଁ କହିଲି ଆପଣ ଯଦି ଯାଉଛନ୍ତି ଏଁ, ଭଲ ଓ ଆୟୋଜନ କରିକି ପ୍ଲାନିଂ କରିକି ଯାଆନ୍ତୁ ଭଲ ଭାବରେ ବୁଲିକି ଆସିବେ। ଉଁ, ଆଉ ତାପରେ ପାଖରେ ରିଷି ରଷିକେଶ ରହୁଛି। ଆଉ ହରିଦୁଆର ରୁ ଚାହିଁଲେ ଆପଣ ଯାଇପାରିବେ, ମଥୁରା, ବୃନ୍ଦାବନ। କାଶୀ ତାପରେ ସେଇଠି କୃଷ୍ଣଙ୍କ ଜନ୍ମଭୂମି ଅଛି। ବାଙ୍କ ବିହାରୀ ମନ୍ଦିର ଅଛି। ଏ ବହୁତ ଭଲ ଜାଗା ସବୁ ଅଛି, ଯମୁନା ନଦୀ କୂଳରେ ଏ ଶ୍ରୀକୃଷ୍ଣଙ୍କ ଗ୍ରାମ ଯୋଉଟା ସେଇଟା ଦେଖିପାରିବେ। ହଁ ଆଉ ରା ଧାଙ୍କ ଗାଁ ଅଛି, ରାଧା ଯୋଉ ଆମର ଏ ବର୍ଷନା ବୋଲି ସେ ଜାଗା ପ୍ରେମ ମନ୍ଦିର ଅଛି। ହଁ ଆଉ ରିଷିକେଶ ରେ ତ ଅଛି ଆମର ତ୍ର୍ୟମ୍ବକେଶ୍ଵର ମନ୍ଦିର ଗୋଟେ ଅ ଛି ରାମଝୁଲା ଅଛି ଲକ୍ଷ୍ମଣ ଝୁଲା ଏଇ ସବୁ ଭଲ ଜାଗା ଅଛି, ପାହାଡ ଜାଗା। ଆଉ ଗୋଟେ ଜିନିଷ ମ୍ୟାଡାମ୍ ମନେ ରଖିବେ
ହଁ।
ହଁ ସେଠି ଆପଣ ଆମ ଓଡ଼ିଶାର ତାପମାତ୍ରା ଯେମିତି ଜଳବାୟୁ ସେଠାକାର ଜଳବାୟୁ ଟିକେ ଅଲଗା ସେଠି ଥଣ୍ଡା। କେ କୋଉ ସମୟରେ ହଁ କମ ବର୍ଷା ହେଇପାରେ। ଏଇଭଳି ଆଉ, ଆପଣ କେବେ ଯିବାର ପ୍ଲାନ୍ ବନେଇଛନ୍ତି?
ଆମେ ତ ଶୀତ ଦିନେ ଯିବାକୁ ଉଁ, ବାହା
ଶୀତା ଦିନ ହଁ ଶୀତ ଦିନ ଭଲ ଜାଗା ଶୀତ ବସ୍ତ୍ର ହରିକା ସବୁ ନେଇକି ଯିବେ। ଶୀତ ବସ୍ତ୍ର ନେଇକି ଯିବେ। କାହିଁକି ନା ଶୀତ ଦିନରେ ବି ସେଠି ଖରା ଦିନ ଗଲେ ବି ସେଠି ଥଣ୍ଡା ପଡୁଛି।
ଓହୋ, ଆଉ ଶୀତଦିନେ ତ ଅଧିକା ଥଣ୍ଡା ହଉଥୁବ।
ହଁ ବହୁତ ଥଣ୍ଡା।
ହୁଁ।
ଆଉ ଏଠି ମାନେ ଆଉ କିଛି ଭଲ ଜାଗା ଏଠି ଅଛି କହିପାରିବେ କି?
ହଁ ଉଁ, ଆଉ ଭଲ ଜାଗା ରିଷିକେଶ ପାଖରେ ତ ଅଛି। ଆଉ ରିଷିକେଶଠୁ ଅଁ, ଯାଇକି ଆପଣ କେଦାରନାଥ ବି ଯଦି ଚାହିଁବେ
ସେ ସେ ସବୁ ଟ୍ରେନ୍ ସୁବିଧା ନା ଅଲଗା ଗାଡି?
ଶୁଣନ୍ତୁ ଅ, ନାଇଁ ନାଇଁ ଟ୍ରେନ୍ ଯାଉଛି ଆମର ରି-ରିଷିକେଶ ସେ ହେଲା ଲାଷ୍ଟ୍। ଏ ରେଳ ଷ୍ଟେସନ୍ ବୁଝିପାରିଲ ସେଠୁ ତୋମେ ଯୁଆଡେ ବି ଯାଉଚ ସେଠୁ ତୋମେ ଇଏ କରିକି ଯିବ। ଉଁ, ଏ ଟ୍ରାଭେଲର୍ ହେଲା ଗାଡି ହେଲା କି ବସ୍ ଏଇ ସବୁରେ ଯାଇପାରିବ। ସେଠିକି ଟ୍ରେନ୍ ଟ୍ରେନ୍ ସୁବିଧା ଆଉ ନାହିଁ। କେଦାରନାଥ କି ବଦ୍ରୀନାଥ ଯଦି ଆପଣ ଯାଉଚନ୍ତି ଆପଣ ରି-ରିଷିକ ରିଷି କେଶ ଠୁ ହିଁ ଯାହା ଗାଡି କରିକି ଯିବେ। ଟ୍ରେନ୍ ରିଷିକେଶ ଯାଏଁ ଯାଉଛି, ତାଠୁ ଆଗକୁ ଯାଉନି। ବୁଝି ପାରିଲେ?
ହଁ।
ହଁ। ଆଉ ମୁଁ ଏମିତି ହିଁ ଅଛି ଆଗେ ଦେଖିକି ଯିବେ ଆପଣ ଆ
ହୁଁ।
ଆପଣ ଦେଖନ୍ତୁ ଆପଣଙ୍କୁ। ଖାଇବା ପିଇବା ଆପଣଙ୍କୁ ସବୁ ସୁବିଧା ମିଳିବ ଭଲ ଖାଇବା ପଇସା ଆ ଯେତିକି ପଇସାରେ ଆପଣ ଚାହିଁବେ ହରିଦ୍ଵାର ରଋଷିକେଶ ରେ ଖାଇ ପିଇକି ବୁଲି ପାରିବେ। ଭଲ ଖାଇବା ସବୁଗୁପଚୁପ ମାନେ ଜଳଖିଆ ଉପରେ ପୁରୀକୁ ଚା ତରକାରୀ ଦୋସା ଇଟଲି ଏଇଗୁଡ଼ା ସବୁ ପାଇପାରିବେ। ଆଉ ଭାତ ତରକାରୀ ଏମିତି ଯାହା ବି ମିତରେ ରହିଲା ସେଟା ବି ଖାଇ ହବ।
ନାଇଁ ପ୍ରାୟ ଲୋକ କୁହନ୍ତିୁ ଯେ ଯୋଉ ବୁଲିିବାକୁ ଯାଆନ୍ତି ଆସି କ ନାଇଁ ସେଠିକି ଖାଇବା ପିଇବା ଟିକେ ଅସୁବିଧା ହେଲା ଆଉ ରହିବାକୁ ଅସୁବଧା ହେଲା ଆଉ ତାଙ୍କୁ ଭଲ ଲାଗେନି ସିଏ ଅସନ୍ତୁଷ୍ଟ ହୁଅନ୍ତି, '
ନାଇଁ ନାଇଁ ସେମିତି କିଛି ଅସୁବିଧା ନାହିଁ ମ୍ୟାଡ଼ାମ ଆପଣ ଯାଇକି ଆରାମ ସେ ବୁଲିକି ଆସିପାରିବେ।
ହୁଁ ହୁଁ।
ହଁ।
ଆଗୁଆ ବୁଝିକି ଗଲେ ଭଲରେ ବୁଲି ହବ।
ଭଲ ଜାଗା ବୁଲିକି ଆସିପାରିବେ। ଆଉ ସେଠି ମଥୁରା ବୃନ୍ଦାବନ ଯଦି ବି ଯାଉଛନ୍ତି ଏବେ ତ ଅଯୋଧ୍ୟା ବି ହେଇଯାଇଛି। ଆଉ ଅଯୋଧ୍ୟା ରାମ ମନ୍ଦିର ବି ଯାଇପାରିବେ ଆପଣ ଉଁ ଆଉ କଣ ଆଉ କଣ ରହିଲା ନାଇ ହରିଦ୍ଵାର ହରିଙ୍କ ଦ୍ଵାର ତ ଇଏ ସେଇ ଜାଗା ଟା ଦେଖିକି ଦେଖିପାରିବେ ଆଉ। ହଉ ମ୍ୟାଡାମ ଶୁଣନ୍ତୁ ଭଲ ଲାଗିଲା ମୁଁ ଆପଣଙ୍କୁ ଗୋଟେ କଲ ଆସଛି ପରେ କଥା ହଉଛି।
ହଁ।
ଧନ୍ୟବାଦ୍‌।
ହୁଁ।